ଆଜ୍ଞା ମ୍ୟାମ ନମସ୍କାର ଆଉ ଆବେ କଁ କରୁଚନ୍ତି।
ଆମେ ଏଇ ବସିଛୁ ଆଉ ଆପଣ କଁ କରୁଛନ୍ତି।
ଆଜ୍ଞା ଏବେ ଜ ଗାଧେଇକି ଆସିକି ଏବେ ବସିଛି ଖାଇବି ଭାତ ଆଉ।
ଆଚ୍ଛା ଭାତ ଆପଣ କଣ ରୋଷେଇକ ସାରିଲାଣି ଆପଣଙ୍କର।
ଆଜ୍ଞା ହଁ ରୋଷେଇ ସରିଗଲାଣି।
କଣ ରୋଷେଇ।
ଆଜ୍ଞ ଆମର ଆଜି ହେଇଚି ଭାତ ପଖାଳ ଭାତ।
ଆଜ୍ଞା ପଖାଳ ଭାତ ଆଳୁ ଭଜା। ଆଉ ଆଜ୍ଞା ଗୋଟେ ଯୋଉ ଗୋଟେ ଯୋଉ ନଡାରେ ଗୋଟେ କଣ ହେଇଚି ଏଇ ଯୋଉ ଖଡା ଖଡା ଜାଣିଥିବେ ଖଡା।
ଆଜ୍ଞା। ଆଉ ଖରା ରେସିପି କଣ କଣ କେମିତି କଣ କରିଛନ୍ତି କୁହନ୍ତୁ ଟିକେ?
ଆଜ୍ଞା ମୁଁ ବି ତ ରୋଷେଇ ଜାନି ମା କରିଥିବେ ଆଉ।
ଆଛା ଆ ଆମକୁ ତମ ମାଉସୀ ଘରକୁ ଆସିଛି ହୁଁ। ଆଉ ମାଉସୀ ଘର ମତେ ପ ବରିପଳ।
ଆଜ୍ଞା।
ଆଜ୍ଞା ଆଉ ମାଉସ ଭାତ ଭଲ ଦେଇଛି ପଖାଳ ଭାତ, ଆ ଭ ଜା, ଆମ୍ବ, ବଡି ଖାଇତେ ଦେଇଛି ଖାଇଛି ଖାଇକି ବର୍ଷିଛି ଆଉ।
ଆଜ୍ଞା।
ହୁଁ ଆଉ ଆପଣଙ୍କ ଘରେ ସବୁ ଭଲ? ହଁ ମୋର ଭଲ ସବୁ।
ଆଜ୍ଞା। ଆଜ୍ଞା ହୋଲି ଜାଣିଚ ନା କେମିତି କଣ ହୁଏ ହୋଲି? ଆଜ୍ଞା ଆଜ୍ଞା ଆମର ବି ଏଠି ଭଲ ହୁଏ ହୋଲି।
ହଁ ଆଉ ହୋଲି ବିଷୟରେ କୁହନ୍ତୁ ଆପଣ କିଛି।
ଆଜ୍ଞା ହୋଲି ଦିନ ତ ଆପଣ ସମସ୍ତଙ୍କୁ ରଙ୍ଗ ଲଗେଇ ପାରିବେ। ଆଉ ଆମେ କଣ କରୁନା ଆମର ଗୋଟେ ବଡ ପ୍ରୋଗ୍ରାମ୍ କରୁ ହୋଲିରେ।
ଆଜ୍ଞା।
ଆଜ୍ଞା ପଇସା ଆଦାୟ କରୁ ଘର ଘରକା ସବୁ ଯି ଯିଏ ପାଁଶ କିଏ ହଜାରେ। ଆଉ ପିଲା ଚାନ୍ଦା ଆମ କରୁ ଚି ହଜାର ନେଖା ପିଲାଚାନ୍ଦା। ଆଜ୍ଞା ଆଉ ଯୋଉ ରଙ୍ଗ କିଣୁ ଆଜ୍ଞା ରଙ୍ଗ ଆମର କେ ମାନେ ଯୋଉ ଟାଙ୍କର ଉପରେ ରହିବ ଆମର ରଙ୍ଗ ଆଉ ଯଉ ପେଣା କରୁ ଆଜ୍ଞା ଆଜ୍ଞା ବେଲ ପଣା ଯଉ ବେଲ ପଣା ହୁଏ ଆମର ସାଧା ଗୋଟେ ହୁଏ ଭାଙ୍ଗ ଗୋଟେ ହୁଏ। ବାଙ୍ଗ ଯଉ ନିଶାଟା। ଆଜ୍ଞା ହଁ ଯିଏ ଯାର ଯିଏ ତାର ପିଲା ଭାଙ୍ଗ ପଣା ଭାଙ୍ଗ ପିଇବ ଆମେ ଆମର ସାଧା ପିଉ। ଆଗି‌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
ଆମର ଯୋଉ ଗୋଟେ ଭୋଜି ହୁଏ ସବୁ ଯେତିକି ପିଲା ହୋଲି ଖେଳିକି ରଙ୍ଗ ଖେଳିକି ଆସେ ଭୋଜି ଖାଇକି କି ଘରକୁ ଯିବେ।
ଆଜ୍ଞା ଆପଣ ତାହଲେ ଆଉ ବର୍ଷା ଫର୍ଷା ଆପଣଙ୍କ ଆଡେ ହଉଚି?
ଆଜ୍ଞା ହଁ ବର୍ଷା ତ କାଲିି ନ ଦିଦିନି ହେଲା ବର୍ଷା ହେଲାଣି। କାଲି କେମିତି ଜୋର୍ ରେ ହେଇଚି। ଆଜ୍ଞା ଆଉ ଆଜି ବି ଆଜ୍ଞା ଉଠି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
ଆଜ୍ଞା ଆଉ କଣ କରୁଚନ୍ତି?
ଆ ହେଇ ବସିଚି ଆଉ।
ଆଉ କଣ କୁହନ୍ତୁ ଆପଣଙ୍କ ଗାଁ ବିଷୟରେ?
ଆମ ଗାଁ ବିଷୟରେ ଆମ ଗାଁ ବିଷୟରେ ତ କଣ କହିବି ଦୁନିଆରେ
ଆଜ୍ଞା।
ଆମ ଗାଁ ବିଷୟରେ ଆଉ କଣ କହିବି ଆପଣଙ୍କ ମୁଁ ତ ଆସିଚି ମାଉସୀ ହର ଗାଁକୁ ମାଉସୀ ଙ୍କ ପୁଅ । ।
ଆଜ୍ଞା। ଆପଣଙ୍କର ଭାତ ବସିନି କି ଘରେ?
ଆମ ଘରେ ମାଉସୀ ଭାତ ରାନ୍ଧିବ।
ଆଜ୍ଞା ସେଇଥିପାଇଁ
ଆଉ ଆପଣ କୁକୁଡା ଫୁକୁଡା ବେପାର କରିନ୍ତି ନା ନାହିଁ? ଆପଣ ଆଡେ କୁକୁଡା ଫୁକୁଡା ବେପାର କରନ୍ତି ନା?
ଆଜ୍ଞା ହଁ କୁକୁଡ଼ା ରଖିଚି ମୁଁ ଦଶ ବାରଟା ଖଣ୍ଡେ ଆଜ୍ଞା ରଖିଚି।
ଆଜ୍ଞା ଆଉ ତମେ ବିକ୍ରି କରନ୍ତି।
ଆଜ୍ଞା ହଁ ବର୍ଷେକୁ ବର୍ଷକୁ ମୋର୍ ହେଇଯାଉଚି ତ ପାଖାପାଖି ତେରରୁ ଚଉଦ ହଜାର ଟଙ୍କା ହେଇଯାଉଚି ଆୟ।
ଓହୋ।
ଆଜ୍ଞା।
ଗୋଟେ ଏକ୍ତଳାନ ନହେଲେ ମିସେଇକି ଆପଣଙ୍କର ମୋର କୁକୁଡ଼ା ବିଜ୍ନେସ୍ କରିବା।
ଆଜ୍ଞା ହଁ ଚାଲୁନାହାନ୍ତି ଆପଣ ଆସନ୍ତୁ କେବେ ଆଜ୍ଞା।
ଆ ସେ କୁକୁଡ଼ା ବିଜନେସ କରିବା ବେପାର କରି
ଆଉ ଆପଣଙ୍କ ଘର ସବୁ କିଏ କିଏ ଅଛନ୍ତି?
ଆମ ଘରେ ମୁଁ ହଉଛି ହାଲୋ।
ଆଜ୍ଞା। ଆଜ୍ଞା। ଆଉ। ଆଉ ଆପଣ ଆଜ୍ଞା। ଆପଣଙ୍କର କେ କେତେ ବର୍ଷର ପୁଅ? ଆଜ୍ଞା। ଆଉ।
ଆଉ କୁହନ୍ତୁ।
ଆଜ୍ଞା ଆଉ ଆପଣଙ୍କ ଆଡେ କେମିତି କଣ କଣ ଚାଷ ସବୁ ହଉଛି?
କଣ କହିଲେ ଆପଣଙ୍କ ନେଟୱାର୍କ ପାଉନି।
ଆଜ୍ଞା ଆପଣଙ୍କ ଆଡେ କେମିତି କଣ ଚାଷ ହଉଛି।
ଚାଷ ଏବେ ତ ଏଇ ତଳା ପକା ହଉଚି ହଁ। ଆଜ୍ଞା ଦେଇହ ହବ ଆଉ।
ଆଜ୍ଞା ଆଉ ରେମାଲ ଡାମ ଜାଣିଛନ୍ତି ରେମାମ ଡ୍ୟାମ।
ହଁ ନା ଜାଣିନି ଅଛି ରେମାଲ ଡ୍ୟାମ ଅ ଅଛି ଆପଣଙ୍କ କୁହନ୍ତୁ ସେ ରେମାଲ ଡ୍ୟାମ ବିଷୟରେ କିଛି।
ଆଜ୍ଞା ହଁ ରେମାଲ ଡ୍ୟାମ ଆସନ୍ତୁ ଆଜ୍ଞା ବଢିଆ ଭୋଜି କରିବା ପାଇଁ ବଢିଆ ଜାଗା ସବୁ ଅଛି। ହ ଆଜ୍ଞା ପ୍ରାକୃତିକ ସୌନ୍ଦର୍ଯ୍ୟ ସବୁ ମାନେ ବଢିଆ ପୁରା ଭରିପୂର୍ଣ୍ଣ ହେଇକି ଅଛି ବଢିଆ ଜାଗା।
ଯିବା କେବେ ତାହେଲେ ଆଉ।
ଆଜ୍ଞା ଆପଣଙ୍କ ପରିବାରକୁ ନେଇ ଆଜ୍ଞା। ଆଜ୍ଞା ଆମ ଘରଟା ହଉଛି ନାରଙ୍ଗପୁର।
ନାରଙ୍ଗପୁର ଆଛା।
ହଉ ଆଜ୍ଞା ଆଉ। କେବେ ଆସୁ ଆଜ୍ଞା ଶୁଣନ୍ତୁ କେବେ ଆସନ୍ତୁ ଯୋଉ ଆପଣଙ୍କ ସହ ପରିବାରକୁ ନେଇକି।
ଆଜ୍ଞା ଆଜ୍ଞା କେବେ ଯିବା ଆପଣ ଗାଁକୁ ଆଉ।
ଆଜ୍ଞା ଆପଣଙ୍କ ପୁଅ ଡାକିଲାଣି ଆପଣଙ୍କୁ।
ଆଜ୍ଞା ସେ ଡାକୁଛି ଖାଇବାକୁ ଭୋକ ଲାଗିଲାଣି।
ଆଉ ଆଜ୍ଞା ଆମଆଡେ ତ ଏବେ ଲାଇନ ନାହିଁ ଯୋଉ ଗରମ ହଉଛି କୁହନା କୁହନା। ଆଜ୍ଞା।
ହଁ ଗରମ ଦିନରେ ହଁ ଓ ଲାଇନ୍ ତ ଗରମ ଦିନ ତ ମଣିଷ ମରି ଯାଉଛନ୍ତି। ଲାଇନ୍ କାଟ୍ ହେଲା ବେଳକୁ
ଆଜ୍ଞା ଆଉ ଆଜ୍ଞା ରଥଯାତାରଟା ଆଗକୁ ଆସୁଛି।
ଆଜ୍ଞା ଆପଣ କଣ ବୁଝୁ କଣ କେମିତି କଣ ପ୍ରୋଗ୍ରାମ କରଛନ୍ତି ରଥଯାତ୍ରାରେ?
ଆଜ୍ଞା ରଥଯାତ୍ରା ଆମ ଗାଁ ପାଖରେ ଗୋଟେ ଅଛି ବାଲିପାଳ ଗୋଟେ ଗାଁ
ଆଜ୍ଞା।
ଆଜ୍ଞା ସେଠି ଟାଣନ୍ତି ରଥ ସେଠି ଯିବା ବୋଲି ଏଠି ହଁ ହେଇଛି। ସାଙ୍ଗସାଥି ଆଜ୍ଞା ସାଙ୍ଗସାଥି ଆମେ ଚାରି ପାଞ୍ଚ ଜଣ ମାନେ ହେଇଛୁ ଏକାଠି ସେ ଯିବୁ ଯିବୁ ଟିକେ ରଥ ଟାଣିବୁ ଠାକୁରଙ୍କୁ ଟିକେ ଦର୍ଶ ଆଜ୍ଞା। ଆଉ ଆପଣ ରଥଯାତ୍ରାରେ କୁଆଡେ ଯିବେ?
ରଥଯାତ୍ରା ତ ମୁଁ ହେଲା ଏବେ ବାପ ଘରେ ଅଛି ରଥଯାତ୍ରା କ କଟକରେ କଟିବ ଆଉ ଆନ୍ତୁ ଗାଁ ଗାଁ ମାନଙ୍କ ଯେମିତି
ଆଜ୍ଞା। ଆଜ୍ଞା ଆଜ୍ଞା। ଆଜ୍ଞା। ଆଜ୍ଞା ଆଜ୍ଞା ଆଉ ଆଜ୍ଞା ଯୋଉ ଆଉ ବୁଧବାର ଦିନ କଣ ଆଇଟମ୍ କରିଥିଲେ? ଆଜ୍ଞା ଯୋଉ କାଲି ଗଲା କାଲି କଣ ଆଇଟମ୍ ସବୁ କରିୁଥିଲି? ଆଜ୍ଞା ଆଜ୍ଞା ହଁ ମତେ ବି ଚିକେନ ଟା କରତେ ଭଲ ଲାଗେ। ଆଜ୍ଞା ଦେଖନ୍ତୁ ପ୍ରଥମେ ଚିକେନ୍ ଆଣିଛି ବା ଗୋଟେ କଡେଇରେ କଡେଇ ଟା ବସେଇଦବା ଚୁଲିରେ। ଆଜ୍ଞା ତାପରେ ତେଲ ପକେଇକି କଟାଥିବା କଟା ଯାଇଥିବା ପିଆଜକୁ ପକେଇଦବା। ଆଜ୍ଞା ଟିକେ ପିଆଜ ନାଲି ହେଲା ବେଳକୁ ଅଦା ଆଉ ଯୋଉ ରସୁଣ ପେଷ୍ଟ ଆଜ୍ଞା ସେଠି ପକେଇଦବା। ଆଉ ତାପରେ ଲଙ୍କା ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଧଣିଆ ଗୁଣ୍ଡ ଆଜ୍ଞା। ତାପରେ ମସଲା ଟିକେ ଆଜ୍ଞା କଷିଦବା ମାନେ ଘାଣ୍ଟି ଦବା ତାପରେ ଟିକେ ଗୋଟେ ଘୋଡ଼ଣି ଲେ ଘୋଡ଼େଇଦବା। ଆଜ୍ଞା ଆଜ୍ଞା ଘୋଡ଼ଣି ଘୋଡ଼େ ଦେଇକି ଟିକେ ସମୟର ଛାଡିଦବା ଯେମିତି ତା ଯୋଉ ମସଲଆ ଗନ୍ଧ ଟା ପଳେଇବ ଆଜ୍ଞା। ହ୍ୟାଲୋ।
ଆଜ୍ଞା ତାପରେ ମସଲା କସିସାଇଲା ପରେ ଆଜ୍ଞା ଆଜ୍ଞା ମସଲା କଷିସାରିଲା ପରେ ଟିକେ ପାଣି ଢାଲିଦବା। ଆଜ୍ଞା
ହଁ।
ପାଣି କାଢି ଦେଇସାରିଲା ପରେ ଯୋଉ ଆଳୁ ଆଉ ହଉଛି ଆଜ୍ଞା ଆଳୁ ଆଉ ଯୋଉ ଯୋଉ ମାଂସ ଅଛି ତାକୁ ସେଠି ପକେଇ ଦେଇକି ଟିକେ ଘାଣ୍ଟି ଦେଇକି ଟିକେ ଘୋଡ଼େଇ ଦବ। ଆଜ୍ଞା ତାପରେ ଆମର କଣ ହବ ନା ଯୋଉ ପାଣି ଯେତିକି ତା ଯୋଉ ଆଉ ମାଂସର ଗୋଟେ ପାଣି ବାହାରେ ଦେଖିଥିବେ। ସେଇ ଆଜ୍ଞା ସେ ପାଣି ଟା ହଉଛି ବାହାରି ସାରିଲା ପରେ ଆଜ୍ଞା ସେ ପାଣି ଟା ବାହାରି ସାରିଲା ପରେ ଆପଣ ହଉଛି ତାପରେ କଷା ଯଦି ଆପଣ କଷା ଖାଇବେ କଷା ଖୋଲିଦେବେ। ଆଉ ଯଦି ଝୋଳ କରିବାକୁ ଚାହୁଁଛନ୍ତି ଆଜ୍ଞା ସେଠି ପାଣି ଦେଇକି ଝୋଳ ବି ବସେଇ ପାରିବେ।
ତୋ ପୁଅ ତାହେଲେ କଥା ହଉଛି। ମୁଁ କହୁଛି କିଏ କଥା ହଉଛି? ସେ ଥାଲି ଧରି ବୁଲୁଛି।
ଆଜ୍ଞା ଆଉ ତାହେଲେ ଏବେ କଣ କଲେଣି?
ଆଉ ସବୁ ଭଲ।